ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କଥା ଆପଣଙ୍କୁ ଶୁବୁଚି।
ହଁ ଶୁଭା ଯାଉଛି।
ହଁ ହ। ମୁଁ ଏଇ ଏବେ ବସିଥିଲି ଖାଇକି ମା---'
ହଁ ମୁଁ ଏବେ ଖାଇକି ବସିଚି ବାରିପଟେ ଆଉ।
ଉଁ ହୁଁ।
କଣ ଖାଇଲେ।
ମୁଁ ସେ ଭାତ ଖାଇଲି ଭାତ ଡାଲି ଭଜିଆ ଆଉ ଆଳୁ ବାଇଗଣ ଟମାଟ ଚକଟା ଆଉ ଆପଣ।
ଭାତ ଡାଲି ମେଣ୍ଡି ଭଜା ଆଉ ଡାଲମା ହେଇଥିଲା। ଏମତି ଆଉ।
ଆଉ ଆପଣଙ୍କ ଦେହ ପା ଭଲ ଅଛି।
ହଁ ଭଲ ଅଛି ଆପଣ କେମତି ଅଛନ୍ତି।
ହଁ ଦେହ ତ ଭଲ ଅଛି ଯୋଉ ବର୍ଷା ଫର୍ଷା ଟିକେ ହଉଚି ଯେ ଟିକେ ନାକୁରୁ ଗ ମାନେ ଉକୁୁମ ରେ ରହିବା କଥା କାହିଁକି ନା ଥଣ୍ଡା ଫଣ୍ଡା କେତେବେଳେ ଧରି ପକେଇବ ନା। ସିଜିନ ଚେଞ୍ଚେ ହୋଉଚି ସେଇଥିପାଇଁ।
ହଁ ଏବେ ତ ସବୁଆଡେ ଥଣ୍ଡା ଜର ବ୍ୟାପିଲାଣି।
ହଁ ପାଁ।
ସାବଧାନ ରହିବେ ନହେଲେ ଥଣ୍ଡା ଜର ଧରି ପକେଇବ।
ହଁ ଏ ବି ଯୋଉ ଟାଇଫଏଡ ବି ଧରି ପକୋଉଚି ବର୍ଷା ହେଲାଣି ମଶା ଫସା ବେସି ହୋଉଚନ୍ତି ତ ସେଇଥିପାଇଁ।
ହଁ ରାତିରେ ମସୁରୀ ଟାଙ୍ଗିକି ଶଉନାହାନ୍ତି।
ହଁ ମସୁରୀ ଟଙ୍ଗା ହେଇଚି ହେଲେ କିନ୍ତୁ? ଗରମ ଲାଗୁଚି ରାତିରେ ତ ଲାଇନ କାଟି ଦଉଚନ୍ତି। ଇଆଡେ ମଶା ସିଆଡେ ମସୁରୀ ଭିତରେ ବି ରହିଲେ ଗୋଟେ ଅଣ ନିଃଶ୍ଵାସି ଲାଗୁଚି ଗରମ ଲାଗୁଚି ଯେ ରାତିରେ ତ ଶୋଇ ହଉନି ସେମତି ଆଉ ସେଇଥିପାଇଁ ଟାଙ୍ଗୁନୁ ଆଉ।
ହଁ।
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆଉ। କାଲି ରାତିରେ ତ ଲାଇନ କଟି ଯାଇଥିଲା ପ୍ରବଳ ମସା। ମସୁରୀ ଟାଙ୍ଗିକି ନସୋଇଲେ ତ ନିଦ ହୁଏନି ମଶା ତ ଶୋଇ ଦଉନାହାନ୍ତି।
ସେଇଆ ପା ବର୍ଷା ସାପ କଙ୍କଡା ନେଉଳ ହେରିକା ବି ବାହାରୁଚନ୍ତି। କାଲି ରାତିରେ ଆମ ଘର ବା ବାହାରୁ ଗୋଟେ କଙ୍କଡା ନେଉଡ଼ ରେ ବଡ଼ଟେ ବାହାରିଲା। ତାକୁ ପୁଣି ଯୋଉ ହଁ ସିଆଡେ ପୁଣି ସେ ଗୋଟେ ପଳେଇଲା ଭଲ ନନେ ଯଦି ଘର ଆଡେ ଆସିଥାନ୍ତା ଲଇନ ଫାଇନ ତ ନହିଁ। ସମସ୍ତେ
ହଁ ହଁ କଙ୍କଡା ନେଉଳ ତ ବହୁତ ବିଷାକ୍ତ।
ଦେଖିକି ଜା ହୋଉ ଭଲ ହେଲା।
ହଁ ଟିକେ ସାବଧାନ ରହିବେ, ଏବେ ତ ସାପ କଙ୍କଡା ବିଛା ସବୁ ବାହାରିବ। ଟିକେ ଦେଖିକି ଚଳୁଥିବେ ଆଉ।
ମାନେ ପଢାପଢି ନା ଆପଣଙ୍କର ପଢାପଢି ସରିଲାଣି?
ନାଇଁ ପଢାପଢ଼ି ସରିଲାଣି ଏବେ ଘରେ ଅଛି ଆଉ। ଆପଣଙ୍କର?
ମୋର ଏବେ ପଢାପଢି ଚାଲିଚି। ମୁଁ ପ୍ଲସ୍ ଥ୍ରୀ କରୁ ଚି। ଆମର ଏବେ ଏଜାମ ହବ ତ ସେଥିପାଇଁ କାଲି ଯାଇକି ଫର୍ମ ଫିଲ୍ଅପ୍ କରିକି ଆସିଚୁ। ଆଉ ପରୀକ୍ଷା ହେବ ଆମର ଉ।
ମୋର ଏଇ ଗତ ବର୍ଷ ପ୍ଲସ୍ ଥ୍ରୀ ସରିଯାଇଚି ଏବେ ଘରେ ବସିଚି କିଛି ଉ କରିନି ଦେଖିବାଉ କଣ କରାଯିବ ଆଉ।
ଓହୋ ଆଉ ଆପଣଙ୍କ ଆଡେ ଏଇନା ପାଗ କେମିତି କଣ ଅଛି?
ପାଗ ଏବେ ଭଲ ପାଗ ଦେଇଚି। ଭଲ କାଁଳିଆ ପାଗ ଦେଇଚି ବର୍ଷା ନାହିଁ। ଆଉ ମେଘୁଆ ମେଘୁଆ ବି କଲାଣି ବର୍ଷା ହେଇପାରେ।
ହଁ କାଲି ତ ଏତିକି ବେଳୁ କୁ ବର୍ଷା ପକେଇଲାଣି ଠୋପ ଠୋପ ପକେଇକି ତାପରେ ତ ଜୋରରେ ହେଲା ବର୍ଷା ଆଉ। ଆଉ ଦେଖିବା ଆଜି ଯ କଣ ହଉଛି ବର୍ଷା ଯୋଗୁ ବି ନେଟୱାର୍କ ବି ରଖୁନି ଭଲ ସେ।
ହଁ। ନେଟୱାର୍କ ତ ବହୁତ ପ୍ରୋବ୍ଲେମ ହଉଚି। ଲାଇନ ରହୁନି ମୋବାଇଲ ବି ଚାର୍ଜ କରି ହଉନି। ବହୁତ ଅସୁବିଧା ହଉଚି ଏବେ।
ସେଇଆ ପା। ବର୍ଷା ଦିନେ ତ ସେମିତି ଅସୁବିଧା ହୁଏ ବାରମ୍ବାର ଲାଇନ୍ କଟେ, ମୋବାଇଲ୍ ରେ ଚାର୍ଜ ଫର୍ଜ ରହେନି।
ବର୍ଷା ଯୋଗୁ ଘର ଦୁଆର ଚାରିଆଡେ ଖାଲି ପାଣି, ଖାଲି କାଦୁଅ ପୁଚ।
ଇନଫେକ୍ସନ୍ ବି ହେଇଯିବ ପାଣି ଉରା ଜମି ଜମି ଗୋଟେ ଜାଗାରେ ରହିଲେ। ସେଇରା ତ ନର୍ଦ୍ଦମା ହେଇଗଲେ ମଶା ମାଶା ସେଠୁ ଏମିତି ଆସନ୍ତି ହାରି ଆଉ।
ତ ଘର ଚାରିଆଡେ ଖାଲି ପାଣି କାଦୁଅ ହଉଛି ଯେ ଖାଲି ଗୋଡ ବି ବାଲି ଖାଇଗଲାଣି ପୁରା କୁଣ୍ଡେଇ କୁଣ୍ଡେଇ ପୁରା ଗୋଡ ଗୁରା ପୁରା ନାଲି ପଡିଗଲାଣି।
ସେଇଆ ପା। ଏଇ ଟାଇମରେ ତ ପିଲାମାନଙ୍କୁ ବେଶୀ ଅଧିକ ହୁଏ ମାନନ୍ତିନି କିଛି ନାହିଁ ଯାଇକି କାଦୁଅ ଫାଦୁଅ ହୁଅନ୍ତି ବାହାରେ ଖେଳନ୍ତି।
ହଁ।
ବାହାର୍ ତ ପୁରା ବହୁତ୍ ଜୋର୍ ରେ ପୁରା ଡ୍ରେନ୍‌ ରେ ପାଣି ଚାଲୁଚି।
ହଁ
ଟିକେ ଖୁସି ବି ଲାଗୁଚି, ଡଙ୍ଗା ଫଙ୍ଗା ଛୋଟ ଛୁଆ ମାନେ ଯାଇକିନା ଭସଉ
ହଉ ଆପଣଙ୍କ ଆଡ଼େ ଏବେ କେମ୍ତି, ତଳି ଫଳି ସବୁ ପକେଇଲେଣି?
ହଁ, ଆମର୍ ତ ଫାଷ୍ଟେ ଧାନ ଭିଜେଇ ଥିଲେ। ମା ଘରେ ଧାନ ଭିଜେଇ ଥିଲେ, ସେ କ'ଣ ଗଜା ହେଲାନି କି କିଛି ନାହିଁ।
କେଜାଣି କ'ଣ ହେଲା ତା ନାଇଁ ତାକୁ ଗରମ୍ ରେ ରଖା ହେଇଥିଲା, ଫୁଣି ଗରମ୍ ପାଣି ବି ତାକୁ ଢ଼ଳା ହେଇଥିଲା। ତଥାବି ସେ ଗଜା ହେଲାନି, ଫୁଣି ତାକୁ ଆଉ ଜଣଙ୍କ ଠୁ ଫୁଣି ଧାନ ଆଣିକି ତାକୁ ଗଜା କଲେ ସେଆକୁ ଗଜା ହେଲା। ପୁଣି ଯଉ ଦିନ ନେଇକିନା ତଳି ଧାନ ବୁଣା ହେଇଚି, ସେଇଦିନ ଫୁଣି ବର୍ଷା ହେଲା। ସେ ସବୁ ମାନେ ସବୁ ଗୋଟେ ଗୋଟେ ଜାଗାରେ ପୁଚା ପୁଚା ହେଇଯାଇ
ହଁ, ପୁଚେ ବ ହେଲେ ଯଉ ଏତେ ଜୋରେ ବର୍ଷା ହଉଚି।
ଯଉ ଦିନ ଆମର ପକେଇଚୁ ଧାନ। ସେଇଦିନ ଆମର ବହୁତ୍ ଜୋରେ ବର୍ଷା ହେଲା, ସବୁ ପୁଚା ପୁଚା ହେଇଯାଇଥିବ। କ'ଣ ହବ? ତା କିଛି ଜଣା ପଡ଼ିନି।
ଏମିତି ପୁଚା ପୁଚା ହେଇଗଲେ ବି ଗୋଟେ ଗୋଟେ ଜାଗାରେ ପଚିଯିବ। ବର୍ଷା ଟା ଯଉ ଦିନ ତଳି ଟା ପକା ହେଇଥିବ, ବର୍ଷା ଟା ନହେଲେ ଭଲ ହବ। ବର୍ଷା ହେଲେ ସେ ତ ସବୁ ଓପରେ ଥିବ ତଳି---ସବୁ ଭସେଇ ନେଇକି ଆଣିକି ଗୋଟେ ଜାଗାରେ ଗଦେଇ ଦବ। ତା'ପରେ କେତେ ତଳି ବି ନଷ୍ଟ ହେଇଯିବ। ଆଉ ଆପଣଙ୍କର ଯଉ ତଳି ଗଜା ହେଇନଥିଲା, ସେଗୁଡ଼ା ଏବେ ଗଜା ହେଲାଣି ନା ନଷ୍ଟ ହେଇଗଲା?
ନାହଁ ତାକୁ ଆମେ ଶୁଖେଇକି ରଖି ଦେଇଛୁ, ଅଲ୍‌ଗା କାମରେ ଲଗେଇ ଦବୁ ଆଉ।
ସେ-ଗୁଡ଼ା ସବୁ ତ ଗଜା ହେଲାନି ଆଉ ତାକୁ କ'ଣ କରା ହବ, ତାକୁ ଶୁଖେଇକିନା ରଖି ଦେଇଚୁ। ତାକୁ ଚାଉଳ କରିକି ଘରେ ଖାଇଦବୁ ଆଉ। ଆପଣଙ୍କର କ'ଣ ଧାନ ବଏଲିଂ କରିବାକୁ ଦିଅନ୍ତି ନା ନିଜେ ଘରେ ଧାନ ବସାନ୍ତି?
ସେଇ ଥିରେ ଚାଉଳ କିଣିକି ଖାଅ।
ଏବେ ତ କେହି ଧାନ ମନ ଦଉ ନାହାନ୍ତି।
ସବୁ ବି
ଏବେ ତ ଜାଳେଣୀ କାଠ ଅଭାବ ରହିଲାଣି। ପାଇଁ ହଉନି ଆଉ, ମାନେ ବସେଇ ବାକୁ ସୁବିଧା ବି ହଉନି।
ହଁ! ଏବେ ବି ତ ଗ୍ୟାସ୍‌ର ରେଟ୍ ବି ମାନେ ରେଟ୍ ତ କିଛି ସେମ୍ତି ଅଛି। ହେଲେ ଗ୍ୟାସ୍‌ ଆଉ ଦଉନାହାନ୍ତି ଯେ, ଟିକେ ବି ହଇରାଣ୍ ହବାକୁ ପଡୁଚି। ଇଆଡ଼େ କାଠ ପତ୍ର ତିନି ମାସକୁ ଗୋଟେ ନା ହେଇ ଦେଲା ବେଳକୁ ଆଉ ଟିକେ ହଇରାଣ ଯାହା ହେଲେ କାଠ ପା ଖୋଜିକି ରୋଷେଇ ରୋଷେଇ କରିବାକୁ ଟିକେ ପଡୁଛିୁ। ଆପଣ କୋଉଥିରେ ରୋଷେଇ କରୁଛନ୍ତି ଗ୍ୟାସରେ?
ହଁ ଗ୍ୟାସ୍ରେ ଇଣ୍ଡକ୍ସନ୍। ଆଉ ଚୁଲିରେ ବି ବେଳେ ବେଳେ କରୁ ଗ୍ୟାସ୍ ନଥିଲେ ଚୁଲିରେ କରୁ ଆଉ।
ହ ହଁ।
ଆପଣଙ୍କ ଆଡ଼େ କୋଇଲା ଆଞ୍ଚ।
ହେ ନାଇଁ କୋଇଲା। ପାଞ୍ଚ ନାଇଁ କୋଇଲା ଆଞ୍ଚ ଫାଞ୍ଚ କିଛି ନାହିଁ ଆମର ଖାଲି ସେଇ କାଠରେ ଯୋଉ ବାରିଘରୁ ଯୋଉ କାଠ ପତ୍ର ଗୋଟେ ଗୋଟେ କିଏ ଆଣିକି ସବୁ ରୋଷେଇ କରୁ ନହେ ଗ୍ୟାସ ରେ କେବେ ସବୁ କରୁ ବର୍ଷା ତ ଏବେ ହେଇଛିି ଯେ ପଠ ପତ୍ର ସବୁ ଓଦା ହେଇଯାଇକି ସେଗୁଡାକ ଜଳୁନି ବି।
ଆମର ସେ କୋଇଲାଞ୍ଚରେ ବେଳେ ବେଳେ କରିଦଉଆଉ।
ଆପଣଙ୍କର ନିଜେ ରୋଷେଇ କରନ୍ତି ନା ମା ରୋଷେଇ କରନ୍ତି।
ନାଇଁ ମା ରୋଷେଇ କରନ୍ତି ଆ ମୋ ରୋଷେଇ ମତେ ଆସିିବ। ବେଳେ ବେଳେ ଯେତେବେଳେ ମା ନଥାନ୍ତି ଘରେ ଆଡେ ଯାଇଥାନ୍ତି ଯଦି ମୁଁ ଦ କରିଦିଏ ଯଦି ତାଙ୍କ ଦେହ ଖରାପ ହୁଏ। ତାହେଲେ ମୁଁ ଟିକେ କରିଦିଏ ସେମିତି ଆଉ ତାଙ୍କ ସାଙ୍ଗରେ ଟିକେ ସାହାଯ୍ୟ କରିରେ ଯଦି ମୁଁ କିଛି କାଟିଦିଏ ମା ବସେଇ ଦିଅନ୍ତି।
ଭଲ ଭଲ କଥା ମାଙ୍କୁ ସାହାଯ୍ୟ କରିବା ଟା ବହୁତ ଭଲ।
ଆଉ ଆପଣ ରୋଷେଇବାସ କଣ କରନ୍ତି?
ହଁ ମୁଁ କରେ ମା କରନ୍ତି ମିଶିକି ଆମେ ଦି ଜଣଙ୍କ କରିଦବ ଆଉ।
ହଁ ହଁ। ଆଉ ଆପଣଙ୍କୁ ଏଇ ବର୍ଷା ଋତୁ ଟା କେମିତି ଲାଗେ ମାନେ ଭଲ ଲାଗେ ନା ନା କୋଉ ଋତୁ ଟା ଭଲ ଲାଗେ ଆପଣଙ୍କୁ?
ନାଇଁ ମତେ ବର୍ଷା ଋତୁ ଏତେ ଭଲ ଲାଗେନି ସ ଉ ବର୍ଷା ଋତ ତ ସବୁ ଦିନ ବର୍ଷା ମାନେ ଲାଗି ରହିବ। ଲୁଗାପଟା ସୁଖେଇବାକୁ ଅସୁବିଧା ଚାରିଆଡେ କାଦୁଅ ଚ ମାନେ ଗୋଡ ହାତ ସବୁ ଖାଲି କାଦୁଅଲା। କିନ୍ତୁ ବର୍ଷା ଋତୁଟା ଆମ ପାଇଁ ଭଲ ଏତିକି ସବୁ ଗଛବୁଛ ସବୁ ପାଣି ପାଇବ।
ହଁ କିନ୍ତୁ ବର୍ଷା ଋତୁ ଟା ଚାଷୀ ମାନଙ୍କ ପାଇଁ ବେଶୀ ଉପଯୋଗୀ କାହିଁକି ନା। ସେ ସବୁ ଧାନ ତଳି ବି ପକାପକି କରନ୍ତି ତାପରେ ରହିଲା ଟାଇମରେ ବି ସ ଫର୍ଷା ଏମିତି ହୁଏ।
ହଁ ଚାଷୀ ମାନଙ୍କ ପାଇଁ ବହୁତ ସୁବିଧା କିନ୍ତୁ କିନ୍ତୁ ଏବେ ଘରେ ଚଳିବାକୁ ବହୁତ ଅସୁବିଧା ଚାରିଆଡେ କାଦୁଅ ହେଇଯାଉଛି।
ହ।
ଲୁଗାପଟା ଶୁଖୁନି ଆଉ ତାପରେ ଖରା ବି ହଉନି। କିଛି ଜିନିଷ ଶୁଖେଇ ହଉନି ଲାଇନ ର ଅସୁବିଧା ରହୁଛି।
ସେ ତ ଏବେ ଖରା ବି ଟିକେ ନହେଲେ କା କାଦୁଅ ଶୁଖୁନି କିଛି ନାହିଁ।
ହୁଁ ହଉ ମୋର କାମ ଅଛି ମୁଁ ରଖୁଛି।
ହଁ ହଉ ପରେ କଥା ହେବା।
ହଉ।
ହଁ।